ଲୋ ହାଲୋ।
ହ୍ୟାଲୋ।
ହାଲୋ।
ହାଲୋ।
ହଁ ଆପଣଙ୍କୁ ମୋ କଥା ଶୁଭୁ ନଥିଲା କି?
ନା ନା ଫଟ ସାଙ୍ଗେ ସାଙ୍ଗେ ଶୁଭିଲାନି ଏବେ
ଆଚ୍ଛା ଆଚ୍ଛା ଠିକ୍ ଅଛି। ଆଉ ଆପଣ ଆଜି ସକାଳେ ଖିଆଫିଆ କରିସାରିଲେଣି ନା?
ସକାଳ କଥା କଣ କହିବି ଆଜ୍ଞା ଏ ଆମର ସବୁ ଗାଁ କୁ ପଳେଇଛନ୍ତି। ଆ ଯଦି ପଳେଇଛନ୍ତି ଆଉ ମୁଁ ବଡ ହଇରାଣ। ଆଉ ମୁଁ ତ କିଛି ରୋଷେଇବାସ କରିପାରୁନି। ତେଣୁ ମୁଁ ବାଧ୍ୟ ହେଇକି ଯାଇଁକି ବଜାରରେ ଟିକେ ଖାଇକି ଆସିଲି ଜଳଖିଆ ଟିକେ ଇଟିଲି ବରା ଏମିତି ସବୁ ଖାଇ ଦେଇେଇକି ଆଇଲିି। ଏଇ ଗାଧୁଆଳ ପାଇଁ କଣ ଟିକେ ଭାତ ଫାତ ରୋଷେଇ କରିବି ବୋଲି ବସିଛି ବର୍ତ୍ତମାନ ଆଉ।
ହ ଆଛା ଆଚ୍ଛା ମାନେ ସ ମାନେ ସବୁ ପୂଜ ପାଇଁ ଯାଇଥିବେ ବୋଧେ ଆପଣ ଏଇଠି ରହିକି ମାନେ ଟିକେ ହ ଣ ହେଇଗଲେ ମାନେ ରୋଷେଇ ବାସ ରେ ଇଏରେ ଟିକେ ମାନେ ହଇରାଣ ହେଇ ରଉ ଥିବେ ଆଉ ସେମାନେ ରଜ ସାରିକି ବଧେ ପଳେଇ ଆସିବେ
ହଁ ରଜ ସାରିକି ତ ଆସିବେ ମୁଁ ବୋଧେ ଭାବୁଛି କାଲି କି ପର ଦିନ ଯିବି। ମୁଁ ଗଲେ ସେମାନେ ଆସିବେ ସବୁ ସାଙ୍ଗ ହେଇକି ଆସିବୁ ଆଉ।
ଓହୋ ହଁ ତାହେଲେ ଆପଣ ପଳେଇବେ। ତା ତାଙ୍କୁ ନେଇକି ଆସିଯିବେ ଆଉ କଣ।
ହଁ ମୁଁ ସେଇ କଥା ଭାବୁଛି ମୁଁ କାଲି ତ ରବିବାର କାଲି ଭାବୁଛି। ନ ଯାଇ ସୋମବାର ଦିନ ସକାଳେ ପଳେଇବି ସୋମବାର ଦିନ ସକାଳେ ଯାଇକି ରଜ ସାରିକି ଆସିବୁ ଟିକେ ଆଉ ମୁଁ ଏକୁଟିଆ ହଇରାଣ ହେବି ଆଉ ଗୋଟେ ଦିନ ହଇରାଣ ହେବି। ଆଉ ଯାଇକି ଏଠି ରଜ ସାରିକି ଟିକେ ଆସିବୁ ଆଉ
ହଁ ସେଇଟା ପରି ଭଲ ହବ ଏକାଥରେ ଆପଣ ଯିବେ। ତାପରେ ଇଏ ରଜ ସାରିକି ଏକାଥରେ ଆସିଯିବେ। ଆମର ବି ତଳ ଘର ଖୁସି ଗୋଟେ ଯାଉଛି ତା ମାମୁଁ ଘରକୁ ରଜ ପାଇଁ। ସିଏ ବି ସେଇ ମାନେ ସେକେଣ୍ଡ ରଜରେ ବି ପଳେଇ ଆସିବ। ଆପଣ ବି ସେଇ ମାନେ ସୋମବାର ଦିନ ହିଁ ପଳେଇ ଆସିବେ ମୁ ସେଇ ଯାହା ରଜ ମହୋତ୍ସବ ବି ତ ସେଇ ହିଁ ହଉଥିବ ନା ତିନି ଦିନ ଯହା ଯାହା ହେଲେ ବି ଆପଣଙ୍କ ଗାଁ ରେ।
ଯେ ସେ କଥା ନୁହଁ ମାନେ ଯୋଉ ପିଲାମାନୋନେ ସବୁ ଯାଇଛନ୍ତି। ସେମାନେ ଯିବେ ସେଠି ଗାଁ ଲୋକ ବି ଛାଡିବେନି କ ଆଇଚ ତ ଦିନ ପରେ ରୁହ ଦି ଚାରି ଦିନ ଛାଡି ଯିବ। ବୁଲି ଚାଲି ଯିବ ଆଉ ଇଏ ଗଲା ମାନେ କାଲି ଯିବା କାଲି ଯିବା ଏମିତି ହେଇକି ଦି ଚାରି ଦିନ ର ଯାଆନ୍ତି ଆଉ କଣ ଏଇ ଅସୁବିଧା ବି ଆଉ।
ହଁ ଆଉ ଯେତେ ଯା ହେଲେ ବି ଘର ଲୋକ ବି ତା ରେ ରଜ ପାଇଁ। ମୋ ମାମା ତ ତାଙ୍କ ନିଜ ଘର ମାନେ ମୋ ମାମୁଁ ଘରକୁ ଗଲେ। ସିଏ ତ କହିବ ଏଇଠି ମାସେ ଖଣ୍ଡେ ଚାଲ ରହିଯିବା ଆସିବାନି ସେ ଯେ ସେତବେଳେ ବି ମୁଁ ମମୁ ଘରେ ଦେଖିବି ସେ ରହି ନଥିବେ ମାନେ ଆମେ ଯୋଉଠି ରହିଥିବୁ ସେ ସମସ୍ତଙ୍କ ଘରେ ଯାଇକି ବୁଲିକି କଥା ହେଇକି ଖିଆପିଆ କରିକି ଆସୁଥିବେ। ସେତେ ଜଳେ ବି ନିଜ ଘର ନା ଗଲା ମାନେ ତାଙ୍କର ଆଉ ସିବାକୁ ଇଚ୍ଛା ହବନି। ଆଉ ତାପରେ ଗାଁକୁ ବି ଯାଇଛନ୍ତି ଏତେ ବର୍ଷ ପରେ ଯଦି ଯାଇଥିବେ ତ ସେଠି ବି ତାଙ୍କର ମାନେ ବ ବଡ ବୋଉ ଯେ ମୋ ବଡ ବୋଉ ମୋ ମାମା ତ ଗଲେ ମୋ ବଡ ବୋଉର ମାମା ର ବ ବହୁତ ହିଁ ଭଲ ସେମାନେ ସବୁବେଳେ ମିଳିମିଶିକି ରୁହନ୍ତି ସବୁବେଳେ ମାନେ ଯେତେବେଳେ ବି ଆମେ ଯିବୁ ମାନେ ତରକାରୀ ଯଦି ସମସ୍ତଙ୍କ ପାଇଁ କରିବାର ଥିବ ତାହେଲେ ସେ ଦି ଜଣ ମିଶିକି ହିଁ ରାନ୍ଧନ୍ତି। ତ ସେଥିପାଇଁ ମାନେ ବହୁତ ବି ସ୍ଵାଦିଷ୍ଟ ଲାଗେ ତିଆରି ଜିନିଷ ଗୁଡା
ନା ଆଉ କଥା ସବୁ ଶୁଣନ୍ତୁ ତମେ ମନେ ପକାଅ ପିଲା ଦିନେ ତମେ ଗାଁ କାଟିଛ ଗାଁରେ ସମ୍ପର୍କ ଟା ଗୋଟେ ଅଲଗା ପ୍ରକାର ତମେ ଟାଉନରେ ରହିଲା ପରେ ତମେ ଏଇଠି ଜୋତା ପିନ୍ଧ ଗାଁରେୋତା ପିନ୍ଧିବା କଥା ମନେ ପଡିବନି ଗାଁର ସମ୍ପର୍କ ଟା ଗୋଟେ ଏତେ ମଧୁର ତମେ ଗାଁ କ ଗଲେ ସେ ଗାଁ ମାଟି କିଛି ନାଇଁ ତମେ ଏମିତି ଯିବ ଦି ଦିନ ବୁଲିକି ପଳେଇ ଆସିବ। ଗୋଟେ ମନ ଶାନ୍ତି ହବ ମୁଁ ଗାଁକୁୁ ଯାଇଥିଲି ତାମେ ଯେତେ ଟାଉନରେ ରୁ ଯେତେ ଚା ଏକ ଚକ ରୁହ ଯେତେ ଭଲରେ ରୁହ ଗାଡି ଚ ଘୋଡ଼ା ଚଡ କିନ୍ତୁ ଗାଁ ମାଟି ପାଣି ପବନ ଗାଁ ଲୋକ ଦେଖ ଦେଖିଦେଲେ ଯେ ମୋ ଗାଁ ମୋ ଗାଁ ବୋଲି ଗୋଟେ ଖୁସି ଲାଗିବ ଏ ଆମ ଗାଁ ଠାକ କୁରାଣୀ ଅଛନ୍ତି ଆମ ଗାଁ ମନ୍ଦିର ଅଛି ଏ ଆମ ଗାଁରେ ଆମ୍ବ ଗଛ ଅଛି ଆମ ବାଡି ଏଟା ଆମ ଘର ଏଇଟା ସେ ମାଟି ସହିତ ପୁରା ମଣିଷ ଏତେ ସମ୍ପୃକ୍ ତ ସେ ମାଟିିକି ତମେ ଭୁଲି ପାରିବନି ତାର ଗୋଟେ ସ ମ୍ପର୍କ ଅଲଗା ପ୍ରକାର ଅଛି ମୋ ମନେ ଅଛି ମୋର ପାଠ ପଢିଲା ବେଳେ ପିଲାଦିନେ ମୁଁ ଯେତେବେଳେ କଲେଜରେ ପଢୁଥିଲି ସେତେବେଳେ ଗାଁ କୁ ଯାଉ ମାନେ କିଛି ନହିଁ ଖାଲି ଯିବୁ ଗୋଟେ ଦିନ ବୁଲିଲା ପରେ ତାପରେ ମନେ ଛାଡିଯିବ ପୁଣି ପଳେଇ ଆସିବୁ ତେଣୁ ଗାଁ ମଜା ଗୋଟେ ଅଲଗା ପ୍ରକାର ହଁ ବୁଝିଲେ।
ହଁ ମାନେ ଯୋଉଠୁ ମାନେ ପିଲାବେଳୁ ବଢିଛନ୍ତି ତା ସହିତ ତ ନିଶ୍ଚିନ୍ତ ନିିବିଡ଼ ସଂଯ ହେଇଯାଇଥିବ ତ ଗାଁକୁ ଗଲେ ଭଲ ଲାଗେ। ଆଉ ତାପରେ ବି ଗାଁ ର ମାନେ ସେ ଯୋଉ ପାଣି ପବନ ସେଟା ଆଚୁଆଲି ଦେହ ପାଇଁ ହିତକର ସେଠି ଏତେ ପ୍ରଦୂଷଣ ନାହିଁ କାରଖାନା ବି ସେ ଦୂର ଦୂରାନ୍ତର ଯାଏ ନାହିଁ। ଗାଈ ଧାନ ବିଣ୍ଡ ସମୂ ସେଇ ଆଉ ଗଛ କତରେ ତ ବହୁତ ସାରା। ଲୋକମାନେ ନିଜ ବାଡିରେ ତାଙ୍କ କ୍ଷେତରେ ଏତେ ସାରା ଗଛ ପତ୍ର ଲଗ ଥିବେ ମାନେ ପରିବେଶକୁୁ ପୁରା ସୁସ୍ଥ କରିକି ରଖିଥିବେ। ଆମ ଗାଁରେ ତ ଠାକୁରାଣୀ ମନ୍ଦିର ଗୋଟେ ଅଛି। ସେଇଆଡେ ପଳେଇଲେ ଚାରିଟା ପାଞ୍ଚଟା ବେଳେ ଏତେ ଭଲ ପବନ ଦିଏ ଯେ ସେଇଠି ହିଁ ସାରେ ମାନେ ଚଟିଆ ପକେଇକି ଶୋଇପଡିବାକୁ ଇଚ୍ଛା ହବ।
ତମେ ଜାଣିନ ମାନେ ଗାଁ ରେ ଏଇ ଖରା ଦିନ କଥା ପଢୁଛି ତମେ ଟାଉନ ରେ ତମ ଫ୍ରିଜ ରେ ପାଣି ରଖି ଥଣ୍ଡା ପାଣି ପିଉଛ କିନ୍ତୁ ତମେ ଗାଁ କୁ ଯାଅ ଗାଁ ରେ ସେ ଯୋଉ ଟ୍ୟୁବଲ ପାଣି ସାଙ୍ଗେ ସାଙ୍ଗେ ଟ୍ୟୁବଲୁ କାଢ଼ିକି ପାଣି ପିଇବ ସେ ପାଣି କେତେ ଥଣ୍ଡା ଲାଗୁଛି କେତେ ମଧୁର ଲାଗୁଛି ମୁଁ ଏ ଖରା ଦିନେ ଗାଁକୁ ଗଲେ ଘ ଆଗେ ବସି ଟିୱେଲ ମୂଳ ବସି ଗାଧେଇବି। କେତେ ପାଣି ଥଣ୍ଡା ଲାଗେ ସେ ପାଣି ପୁରା ପରିଷ୍କାର ଲାଗେ। ଏଠି ଲାଇନ୍ ପାଣି ସେ ପାଣି ଅପରିଷ୍କାର ଇଏ ଥିବ ଭଲ ନଥିବ ଟାଙ୍କିରେ ପାଣି ରହୁଛି ଗରମ ଥିବ କିନ୍ତୁ ଗାଁର ଗାଁରେ ସେ ଟ୍ୟୁଲ ପାଣି ତମେ ମାରି ଗାଧେଇ ହବ ତ ମୁଁ ଲାଗିବ ମୁଁ ପୁରା ଆଇସ ଭିତରେ ଗାଧଉଛି ମାନେ ଏତେ ଥଣ୍ଡା ଲାଗେ। ସେ ପରିବେଶ ଅଲଗା ପ୍ରକାର ସେ ଜିନିଷ ସବୁ ଅଲଗା ପ୍ରକାର ହଁ।
ହଁ ଯେତେ ଯାହା ହେଲେ ବି ଟିୱେଲ ପାଣି ଟିୱେଲ୍ ପାଣି ଟାଙ୍କି ପାଣି ଟାଙ୍କି ପାଣି। ଆମର ବୋରିଂ ପାଣି ହେଲେ ବି ସେ ପାଣି ଏତେ ଥଣ୍ଡା ଲାଗେନି। ହେଲେ ଟିୱଲ ର ଯୋଉ ପାଣି ଟା ସେଇଟା ବହୁତ ହି ଥଣ୍ଡା ଲାଗେ। ଏ ମାନେ ଶୀତ ଦିନେ ଦେଲେ ଯଦି ଟିୱେଲ୍ ପାଣିରେ ଗାଧୋଇ ପୁଡିବେ ପୁରା ଶାନ୍ତି ଲାଗିବ ଆଉ ତାପରେ ଟିୱେଲ ପାଣି ପୁରା ଥଣ୍ଡା ବି। ସେଗୁଡାକ ବି ପିଇବା ଟା ବହୁତ ଭଲ। ଆଉ ତାପରେ ଆମର ଗାଁ ରେ ଯୋଉ ଚାଳ ଘର ଥାଏ ସେଇ ଚାଳ ଘରେ ବି ବହୁତ ଥଣ୍ଡା ଲାଗେ ମାନେ ସେଥିରେ କଣ ଆମର ତ ମାନେ ଯୋଉ ସିମେଣ୍ଟ ଘର ହେଇଛି ସେ ସବୁ ସେଥି ତ ଜମାରେ ବି ଥଣ୍ଡା ଲାଗେନି ହେଲେ ଚାଳ ଘରେ ସେ ଖରା ହଉଥିଲେ ବି ତମେ ପଙ୍ଖା ବି ନଦିଏ ସି ଟିକେ ଥଣ୍ଡା ଲାଗୁଥିବ ଆଉ ରା ତି ହେଲା ପରେ ବି ଚାଳ ଘରେ ବହୁତ ଥଣ୍ଡା ଲାଗେ।
ନା ଚାଳ ଘର କଥା ଯୋଉ କହିଲେ ପୂର୍ବରୁ ଆମ ପିଲା ଦିନେ ମୋର ମନେ ଅଛି ସମସ୍ତଙ୍କ ଚାଳ ଘର ମାଟି ଘର ଥିଲା କିନ୍ତୁ ଏବେ ଗାଁରେ ସମସ୍ତ ତାଙ୍କର ସବୁ କୋଠା ଘର ହେଇଗଲାଣି। ଆଛା ଯୋଉ ମାଙ୍କର ଯୋଉ ଚାଳ ଘର ଅଛି ସେ ଚାଳ ଘର ଥଣ୍ଡା ଲାଗିବ କାରଣ ତା ଦେହରେ ଖରା ଧାପ ଟା ଶୀଘ୍ର ପଶେନି। ତା ଖାଲି ଫ୍ୟାନଟେ ହେଇଗଲେ ଆରାମସେ ଆପଣ ଶୋଇବେ। ଆଚ୍ଛା ଖାଲି ତଳି ଟିକେ ପକା ହେଇଯାଇଥିଲେ ଆପଣ ଆରାମରେ ଶୋଇପାରିବେ ତଳେ। କିଛି ନାହିଁ ପାଣି ଡାଳି ସଫା କରିଦେବେ ଆପଣ ଆରାମରେ ତଳେ ଶୋ ଇ ପାରିବେ ଗାଁ ର ସେଇଆ କିନ୍ତୁ ଛାତ ତ ଘରେ ଆପଣ ଶୋଇପାରିବେନି ବସି ପାରିବେନି। ଗୋଟାଏ ମିନିଟରେ ଝାଳରେ ଗାଧେଇ ପଡିବେ ଯେତେ ଫ୍ୟାନ ବୁଲୁ ହୁଁ।
ହଁ ପରା। ମାନେ ଛାତ ଘରରେ ଛାତ ମାନେ ଛାତ ଉପରେ ଖରା ଟେ ଏତେ ଯୋର୍ ସେ ପଡିକି ଛାତ ତାତି ଯିବ। ତାପରେ ବି ଖରା ତ ପୁରା ବାଜିକି ସେ ଭିତ୍ ତରକୁ ଆସିକି ପୁରା ଗରମ ହବ, ହେଲେ ଚାଳ ଘର ଟା ବହୁତ ଭଲ। ତା ଉପରେ ବି ଗାଁ ମାନଙ୍କରେ ମାଟି ହାଣ୍ଡି ସବୁ ଥାଏ। ସେଥିରେ ତ ଟିୱଲ ପାଣି ଏତେ ମାନେ ଥଣ୍ଡାକୁ ମିଠା ତାପରେ ମାଟି ହାଣ୍ଡିରେ ରଖିକି ପିଇଲାକୁ ସିଏ ତ ଆହୁରି ବହୁତ ଥଣ୍ଡା ଲାଗୁଚି। ହେଲେ ଏଇଠି ଟ୍ୟାପ୍ ପାଣି ତମେ ଯଦି ଫିଲ୍ଟରରେ ରଖ ଆକ୍ୱାଗାର୍ଡ ରଖ ଖ ଯାହା ବି କର ସିଏ ସେ ଥଣ୍ଡା ଲାଗିବନି ଆଉ ଫ୍ରିଜ ପାଣି ତ ସବୁବେଳେ ପିଇବାଟା ଭଲ ନୁହଁ ସେଥିରେ ପାଣି ମିଶେଇକି ପିଇବାକୁ ପଡିବ। ହେଲେ ଯୋଉଟା ପ୍ରାକୃତିକ ପାଣି ଅଛି ସେଇ ଆଗରେ ସେ ମାନେ ଏଇ ଫ୍ରିଜ ପାଣି ତ କିଛି ବି ନୁହଁ ପ୍ରାକୃ ତିକ ପାଣି ପ୍ରାକୃତିକ ପାଣି ଭଳିଆ ହିଁ ଲାଗିବ। ପୁରା ଯେମିତି ଆମ ଶରୀରକୁୁ ଦରକାର ଯେମିତିକା ସୁସ୍ଥ ଇଏ ସେଭଳିଆ ହିଁ ସେଇଟା ହେଇଥାଏ।
ଆଚ୍ଛା ଆଉ ତ କହୁଥିଲି କଣ ତମେ ଏଥର ରଜ କୁଆଡେ ବୁଲିବାକୁ ଯାଉଚ ନା ନାଇଁ?
ହଁ ଆମେ ତ ଆମର ଘର ପାଖର ଜାଇ ଆଉ ଆମ ତଳ ଘର ଖୁସି ଆମେ ଭାବି ଚୁ ଆମ ଘର ପାଖରେ ଯୋଉ ବ୍ରହ୍ମେଶ୍ଵର ମନ୍ଦିର ଅଛି ସେଇଠିକି ଯିବୁ ବୋଲି। ସେଇଠି ବି ଜାଣିଚନ୍ତି ନା ମାନେ କେତେ ସାରା ରଙ୍ଗୀନ ମାଛ ସେଇ ଗୋଟେ ତାଙ୍କର ଛୋଟ ଟ ପୋଖରୀ ଟା ଅଛି ହେଲେ ସେଇଟା ମୋ ବାପା କହୁଥିଲେ ବହୁତ ଗଭୀର। ସେଇଥିରେ ରଙ୍ଗୀନ ମାଛ ଛାଡିଚନ୍ତି ମାନେ ଏ ଇଏ ମ ଆ ଆମର ୟେଲୋ ସରି ଅରେଞ୍ଜ କଲରର ବ୍ଲାକ୍ କଲରର ରଙ୍ଗୀନ ମାଛ ସେ ସବୁ ଛାଡିଚନ୍ତି ମୁଁ ଆଉ ମୋ ସାଙ୍ଗ ଗଲା ପରେ ଆଉ ସେଠି କି ଯାଇକି ଆମେ ମୁଢି ଆଉ ଚୁଡା ବି ସେମାନଙ୍କୁ ଦଉ। ସେମାନେ ପାଣି ଭିତରେ ଥିଲେ ପାଣି ବାହାରକୁ ଆସିକି ଖାଆନ୍ତି।
ଉଁ ସେଇ ଯୋଉ ରଙ୍ଗୀନ ମାଛଟା ଆକ୍ଚୁଆଲି ମାନେ ଥାଆନ୍ତି ଛୋଟ ମାଛ ଥାଆନ୍ତି ବହୁତ ବଡ ହେଇଯାନ୍ତି। ସେ ମାଛକୁ କଣ ଆକ୍ଚୁଆଲି ଖାଆନ୍ତି ନା କଣ ସେମିତି ଆକା ଛାଡ଼ି ଦିଅନ୍ତି?
ବୁଝିପାରିଲିନି ହଁ କହୁ ନାହାନ୍ତି।
ରଙ୍ଗୀନ ମାଛ ଗୁଡାକ ଛାଡନ୍ତି। ସେଇ ଗୁଡାକ ସବୁ ବଡ ହେଇଗଲା ପରେ ତାକୁ କଣ ଖାଆନ୍ତି ନା ଛାଡି ଦିଅନ୍ତି ସେମିତି?
ନା ମୁଁ ତ ସେ କଥା ଜାଣିନି। ସେମାନେ ଏବେ ପୁରା ଠିକ ସାଇଜ ରେ ହିଁ ଅଛନ୍ତି। ସେମାନେ ବହୁତ ବଡ ହବାକୁ ତ ଟିକେ ଟାଇମ ଲାଗିବ। ମାନେ ସେମାନେ ଯେମିତି ଦେଖିନାହାନ୍ତି ତି ମାନେ ବଜାରରେ ମିଳେ। ମାନେ ବେଶୀ ଛୋଟ ନୁହଁ ଆମର ଏଇ ହାତର ଅଧ ସାଇଜ ହିଁ ହବ ସେମାନେ ହେଇଚନ୍ତି। ତ ମତେ ଲାଗୁନି ସେମାନେ ଏବେ ଏତେ ଜଲଦି ଛାଡିବେ ବୋଲି। ତ ଦେଖାଯାଉ ଯଦି ଆଉ ଟିକେ ବଡ ହେଇଗଲେ ବହୁତ ବଡ ତାହେଲେ ବୋଧେ ଛାଡିବେ ଆଉ ହଉ ତାହେଲେ ମୁଁ ଏବେ ରଖୁଚି ଆମେ ପରେ କେବେ କଥା ହବା।
ଠିକ ଅଛି ଠିକ୍ ଅଛି।
ହୁଁ।